ଶୁଭ ସକାଳ।
ତୁ ପ୍ରଭାତ।
ସୁପ୍ରଭାତ କଣ କରୁଛ?
ନାଇଁ ଆମର ଏପଟେ ଟିକେ ବର୍ଷା ହଉଛି ତ ମୁଁ ଟିକେ ଟିକେ ଟିକେ ଚାଲୁଚି ଏ ବର୍ଷାର ଅନୁଭବ ନଉଛି ଆଉ।
ମୁଁ ଖାଲି ଦେଖୁଛି ବର୍ଷାକୁୁ ଟିକେ ବାହାରେ ଛିଡା ହେଇକି।
ଆଚ୍ଛା।
ଟିକେ ଟିକେ ବର୍ଷା ହଉଚି ବର୍ଷାରେ ଭିଜିଲେ ଟିକେ ଭଲ ଲାଗିବ ଯେ। କିନ୍ତୁ ଟିକେ ଦେଖିବାରେ ମଜା ଅଲଗା ଆଉ।
ପସନ୍ଦ କି ନାଇଁ ଯେ।
ହଁ ବର୍ଷା କାହାକୁ ବା ପସନ୍ଦ ନୁହଁ ମୋତେ ତ ବହୁତ ପସନ୍ଦ।
ହଁ ମୁଁ ଭାବୁଛି ଆଜି ଯଦି ଏମିତି ପାଗ ପାଗ କରିକି ରଖିଲା ହେଲେ ପକୁଡ଼ି ଟିକେ ଛାଣିକି ଖାଇବି ହେଲେ।
ମୁଁ ତ ଭାବିଛି ଏମିତି ପାଗ ଦେଲା ସକାଳୁ ପୋକୁଡି ଛାଣିିକି ଖାଇବି ଆଉ ଚା ଟିକେ ପିଇବି। ମନ ଟିକେ ଆତ୍ମ ତୃପ୍ତି ମିଳିବ।
ହଁ।
ହଁ ହେଁ ହେଁ ଫାଷ୍ଟ ତ ପାଣି
ହଁ ଖରା ଦିନ ନା ଯାହାହେଲେ ବି
ହଁ ସତ କଥା ଏଇ ବର୍ଷାକୁ ଦେଖିଲେ ଲାଗୁଛି ଯେତେବେଳେ ଅଧିକ ବର୍ଷା ହେବ ଆମେ ଟିକେ ପାଣି ସଞ୍ଚୟ କରିକି ରଖିଲେ କେତେ ବଢ଼ିଆ ହୁଅନ୍ତା ନା।
ହଁ ସତକଥା ଆମେ ଯେତେବେଳେ ନାଇଁ କି ଆମର ଟିଣ ଘର ଥିଲା ନିକି ସେତେବେଳେ ଆମର ମାନେ ଆଗ ଆଗେ ଦେଖ କେତେ ପାଣିର ଅସୁବିଧା ହଉନଥିଲା। ମାନେ ଯେତେବେଳେ ଆମର ଯେ ପାଣି ବି ଆସୁନଥିଲା ଟ୍ୟାପ ର ପାଇପ୍ ଯାକ
ବେଳେବେଳେ ଆମର ବିଦ୍ୟୁତ ଯେତେ ସେତେବେଳେ ନ ରହୁଥିଲା ଘରେ ବିଦ୍ୟୁତ୍ ନ ରହୁଥିବାରୁ କଣ ପାଣି ଆସେନି ଯଦି ତିଣ ଘର ହେଇଥିବ ଯଦି ଯାହାର ତା ତଳେ ଯଦି ରଖିଦବ କଣ ସେ ପାଣି କୁ ଆମେ ଆମର ନିଜର ନିତ୍ୟକର୍ମ କି ଯୋଉ ଶୌଚ ହବା ପାଇଁ କି ଗ ଫୁଲ ଗଛରେ ପାଣି ଦବା ପାଇଁ ଏତିକି ତ ଅନ୍ତତଃ ଆମେ କରିପାରିବା ନା।
ହଁ ସେଇତ ଆମର ସେମିତି ବି ବ୍ୟବହାର କରୁଥିଲୁ ଆକା। ଆଉ ସେତେବେଳେ ତ ଆମ ଘରେ ବି ବେଶୀ ଅସୁବିଧା ହଉଥିଲା ନା। ସେଥିପାଇଁ ଆମେ ଆଉ ବର୍ଷା ଦିନ ଆଉ ତମେ ନଳକୂପ ଯେତେବେ ଟିଣ ରହୁଚି ପ୍ରଥମ ବର୍ଷା ତ ଛାଡିଦବ ଯାହା ହେଲେ ମଇଳା ହେଇଥିବ ନା ତାପରେ ଯେ ଦୁତୀୟ ଥର
ତେ ଅସରା ବର୍ଷାଟାକୁ ଛାଡ଼ିଦେଇକି ତା ପର ଅସରା ବର୍ଷାରୁ ପାଣିକୁ ଯଦି ଆମେ ସଞ୍ଚୟ କରିବା ହଁ ସଫା ପାଣି ଆସୁଚି ହଉ ତାହେଲେ ତମେ ଏମିତି କରୁଥିଲ ନାଇଁ ମୁଁ ଆମର ଛାତ ଅଛି ନା ସେ ଛାତ ଉପରେ ବି ମୁଁ କେତେବେଳେ କେତେବେଳେ ଥିଲା ଆମର ପାଣି ଦରକାର ହୁଏ ପ୍ରଥମ ଦ୍ୱିତୀୟ ଅସରା ବର୍ଷା ସରିବା ପରେ ଯେତେବେଳେ ଚତୁର୍ଥ ଅସରା ବର୍ଷା ହବ ପାଣି ତଳେ ରଖିଦିଏ ଟିଣ ତଳେ। କାରଣ ଆମର ପୁରା ଉପରଟା ଟିଣ ପଡ଼ିଚି ସିଡ଼ି ଘରଟା ଗୋଟେ। ଟିଣ ପଡ଼ିଛି ତଳେ ରଖିଦିଏ ବୋଲି କିଛି କିଛି ପାଣି ଆସିକି ସଞ୍ଚୟ ହେଇଯାଏ। ଆଉ ସେ ଛାତ ଉପର ଫୁଲ ଗଛରେ ହିଁ ମୁଁ ଦେଇଦିଏ। କାରଣ ଆଜିକାଲି ଲୋକମାନେ ନିଜ ଘରେ ଘରେ କି ତ ନଳକୂଅ କୂପ ୟୁଜ୍ କୂପ ବ୍ୟବହାର କରୁଛନ୍ତି। କିନ୍ତୁ ଘରେ ଘରେ ଏବେ ନେ ନିଜେ ନିଜେ ସେମାନେ ଘରୋଇ ଭାବରେ ଯୋଉ ଖୋଳୁଛନ୍ତି ବୋରିଙ୍ଗ ଏହାଦ୍ୱାରା ସେମାନେ ଅଧିକରୁ ଅଧିକ ଜଳ ନଷ୍ଟ ମଧ୍ୟ କରୁଛନ୍ତି।
ସେଇ ତ ତାପରେ ଦେଖନ୍ତୁ ଏବେ ଯଦି ଆମେ ପାଇପ୍ ଟାକୁ ଲଗେଇକିରି ଅଳ୍ପ ଇଏରେ ବି ଛାଡିକି ପଳେଇଥିବା ସେଇଠୁ କୁ ତ ବୁନ୍ଦେ ବୁନ୍ଦେ ହେଇକିରି ପାଣି ନଷ୍ଟ ହେଇ ଯାଇଥାଉଛି।
ହଁ ପରା ଗୋଟେ ଗୋଟେ ଗୋଟେ ବୁନ୍ଦରୁ ତ କେତେ ପାଣି ନଷ୍ଟ ହଉଛି।
ହଁ ଏବେ ମାନେ ଏବେ ତ ଜାଣିଛନ୍ତି କେତେ ଜଳ ର ସମ୍ମୁଖୀନ ହଉଛନ୍ତି ଅସୁବିଧାରେ ସମସ୍ତେ ପଡୁଛନ୍ତି।
ଆଉ ଗୋଟେ ନୂତନ ପଦକ୍ଷେପ ଦେଖିଛି ଆମ ପାଠାଗାରରେ। ଆମର ଯେତେବେଳେ କଣ ଆମର ଆକ୍ୱଗାର୍ଡ ଲାଗିଥାଏ ନା ପାନୀୟ ଜଳ ପାଇଁ ସେ ପାନୀୟ ଜଳ ଯେତେବେଳେ ଆମେ ପିଉଛେ ଆଉ କିଛି ଜଳ କଣ ଟପ୍ ଟପ୍ ଟପ୍ ଟପ୍ ହେଇକି ପଡେ। ସେଇଟାକୁ ଆଉ ଗୋଟିଏ ଆଉ ଗୋଟିଏ ଜାଗାରେ ତାକୁ ସଂରକ୍ଷିତ କରିକି ରଖାଯାଉଛି ଏଇଟା ଗୋଟେ ବହୁତ ଭଲ ପଦକ୍ଷେପ ଟେ। ସେ ପାଣି ଟା ତ ବି ଭଲ ପାଣି ସେଇଟାକୁ ଆଉ ପିଇ ପିଇ ତ ହବନି। ପାନୀୟ ଯୋଗ୍ୟ ନହେଲେ ମଧ୍ୟ ଆମେ ତାକୁ ଅଲଗା କାମରେ ମଧ୍ୟ ବ୍ୟବହାର କରିପାରିବା। ତ ଏମିତି ଯଦି ଆମେ ପ୍ରତ୍ୟେକ ନାଗରିକ ଟିକେ ସୁରକ୍ଷିତ ହବା। ଏ ବିଷୟରେ ନେଇକି ତ ଆମ ଦେଶର ମଧ୍ୟ ଉନ୍ନତି ହେଇପାରିବ।
ସେଇ ତ ଜଣ ଜଣ ଘରକୁ ଯଦି ଆମେ ସେ ଯେ ଠୋପା ଠୋପା ପାଣିରୁ ଯଦି ଗୋଟେ ବାଲଟି ବି ର ଥିବା ଶଏଟା ଘରୁ ଶଏଟା ବାଲଟିର ସଂଗ୍ରକ୍ଷଣ ହେଇଯାଉଛି ଯୋଉଟାକି ମାନେ ଦୁଇଟା ଫ୍ୟାମିଲି ର ବି କି ତିନିଟା ଫ୍ୟାମିଲି ର ଗୋଟେ ଦିନର ବି କାର୍ଯ୍ୟ ନିର୍ବାହ ହେଇଯିବ।
ଆମ ଘର ପାଖରେ ଆମ ଘର ପଡ଼ିଶା ଘର ଜଣେ ଅଛନ୍ତି ହେଲା ସେମାନେ ଅ ମୁଁ ଦେ ଖିଚି ତାଙ୍କର ଗୋଟେ ପାଣିର ଗୋଗୋଣ ହଜାରେ ଲିଟର ର ଯୋଉ ପାଣି ଟାଙ୍କି ତାଙ୍କର ଗୋଟେ ଦିନ ବି ଯାଏନି ତମାନେ ଏ ତେ ପାଣି ନଷ୍ଟ କରନ୍ତି।
ହଁ ନାଇଁ ପ୍ରକୃତରେ ତେ ଏଇଟା ଜଗିବା କଥା ଏମତି ବି ଭଲ ନୁହେ ଲେ କଁ ପାଇଁ ଦେଲେ ଆମେ ଆମକୁ ହିଁ ଅସୁବିଧାରେ ପକେଇବା ଯଦି ଏମତି ନଷ୍ଟ କରିବା ବଲେ।
ତା ରେ ହଁ ଠିକ୍ କଥା।
ସେଥିପାଇଁ ଯଦି ଆମେ ଏବେଠୁ ସତର୍କ ହେଇଯିବା ଯେମିତି କୁହା ହଉଚି ପରୀ ପାଖ ସମୟରେ ନ ପଡ଼ିକି ପରୀକ୍ଷା ପୂର୍ବରୁ ପଢିବା କଥା ପ୍ରସ୍ତୁତି ପ୍ରଵୄତରେ ଆରମ୍ଭ କରିବାର ଅଛି। ସେଥିପାଇଁ ଆରମ୍ଭ ଆରମ୍ଭ ପ୍ରଭୃତିରେ ଏବଠୁ କରିଲେ ଆମେ ପାଣି
ହଁ।
ଭବିଷ୍ୟତ ପାଇଁ ରଖିପାରିଆ।
ରଖିପାରିବା କାରଣ ସମସ୍ତେ ଭାବୁଚନ୍ତି କି ପାଣିଟା ହୋଉଚି ଗୋଟେ ନବୀକରଣ ଯୋଗ୍ୟ ପଦାର୍ଥ କିନ୍ତୁ ବେଳେ ବେଳେ ଆମର ଯେତେବେଳେ ମା ଟି ଆମେ ଖୋଳି ଖୋଳି ଜଳ ବାହାର କରୁଚେ। କିନ୍ତୁ ଏମିତି ବି ଦିନ ଆସିବ ସବୁ ସରିଯିବ କାଁଇ ଏବେ ଯୋଉ ଭଳିଆ କଂକ୍ରିଟ୍ ରାସ୍ତା ହୋଇଇଗଲାଣି ଆଉ ମାଟି ପାଇବା ଭାରି କଷ୍ଟ।
ଆ ମାଟି ଯଦି ପାଇବାନି ତାହେଲେ ଆମର ମାନେ ଭୂ ଭିତରକୁ କେମିତି ଜଳ ଆଉ ଯିବ? କଂକ୍ରିଟ ତ କେତେବେଳେ ହେଲେ ମାଏ ଗୋଟେ କଠିନ ପଦାର୍ଥ ସିଏ ତ କେ ତେବେଳେ ହେଲେ ପାଣି କ ଶୋଷିଡି ନବନି ନା ଭିତରକୁ। ଯୋଉଟା ମାଟି କରିପାରିବ। ଆଉ ସେଥିପାଇଁ ଏବେ ଭୂସ୍ତର ଜଳ ମଧ୍ୟ କମି କମି ଗଲାଣି ଯଦ୍ଵାରା ଆମେ ଯୋଉଠି ବି କୌଣସି ନଳକୂପ କି କୂପ ଖନନ ପାଇଁ କରୁଚେ ସେତେବେଳେ ଆମକୁ ଭଲ ମାତ୍ରାରେ ପାଣି ଦେଖା ଯାଉନି ଆଉ ବହୁତ ଗଭୀରତା ଯାଏ ଆମ ଖଳିବାକୁ ପଡୁଛି ତ ଦ୍ୟାରା ଆମ କୌଣସି ପାଣି ବି ମିଳୁନି ହେଁଲେ ପଥର କୁ ବହୁତ ପରିମାଣରେ ଦେଖାହଉଚି।
ହଁ ଏବେ କଣ ଗୋଟେ ଗୋଟେ ପତଳା ସ୍ତରର ମାଟିରେ ବି ମାନେ ତିଆରି ହେବାକୁ ବହୁତ ସମୟ ଲାଗୁଚି।
ହୁଁ ଆମେ ଯଦି ଠିକ ସେ ସେଇ ବିଷରେ
ତେ ସଚେତନ ହେବା ନିହାତି ଦରକାର।
ହଁ ଯଦି ଆମେ ଯଦି ଏବଠୁ କିଛି ନ କରିବା ତାହେଲେ ତ ବେଶୀ ଅ ସୁଦା ହବ।
ଆଜ କାଲିର ଲୋକ ପାନୀୟ ଯୋଗ୍ୟ ଜଳ ମାନେ ପାଞ୍ଚ ତିନିରୁ ଚାରି ଲିଟର କି ପାଞ୍ଚ ଲି ଯାହା ନିଜ ପାଇଁ ଦରକାର ସେତିକି ପାଣି ଯେତିକି ପିଉନାହାନ୍ତି ସେତିକି ଅନ୍ୟ କମରେ ସରୁଚନ୍ତି ଅଯଥାରେ ନଷ୍ଟ କରୁଚିଦି। ଅଯଥାରେ ବାରମ୍ବାର ମୁହଁ ଧୋଇବା ହଉ ବା ବାର କଣ କରିବେ ପାଣିକୁ ନେଇକି ବାହରେ ଫୋ ମନେକର ଯେଉଠି ଗୋଟିଏ ମଗ ପାଣି ଦ ମାନେକ ଦେଖନ୍ତୁ ଆମେ ତ୍ରେ ବ୍ରସ୍ କରୁଚେ ଆମେ ଏତେବେଳେ ସକାଳୁ କଁ କରୁଛେ ବ୍ରଶ କରୁଚେ ପାଣି କଣ କେତେ ଜଣଙ୍କର ପାଣିର ପାଇପ ପୁରା ଖୋଲା ଥାଏ ଯେତେ ସମୟ ଯାଏ ତାଙ୍କର ବ୍ରସ୍ ନସରିଚି ଏହାଦ୍ୱାରା କେତେକ ପାଣି ନଷ୍ଟ ହୋଉଚି।
ବହୁତ ପାଣି ନଷ୍ଟ ହଉଚି ଅ ଆମକୁ ବି ସରକାର ବି ଏବେ ବହୁତ ଅସୁବିଧାରେ ପଡୁଛି ପାଣି ପାଇଁ ବେଲେ କଁ ପାଇଁ ବେଲେ ଲୋ କାନ ପାଖକୁ ସେତିକି ପରିମାଣରେ ପହଞ୍ଚି ପାରୁନି ହେଲେଣି।
କା ଗହଳି ଲୋକମାନେ କଣ ଏଠୁ ସେମାନଙ୍କ ପାଇଁ ଗୋଟେ ବହୁତ ଭଲ ପଦକ୍ଷେପ ସରକାର ନେଇଚନ୍ତି କି ପ୍ରତ୍ୟେକ ଗୁହର। ଘର ଆଗରେ ଗୋଟେ ଗୋଟେ ପାଣି ପାଇପ୍ ରହିବ ମାନେ ସେଇ ପାଣି ପାଇପ୍ ସେଇ ଘର। ପାଇ ହି ଆଜି ୟୁଜ୍ ହବ ସେ ଘର ପାଇଁ ବ୍ୟବହାର କରିବେ ଲୋକମାନେ। ତ ଏମିତି ଯେତେଟା ଘର ଥିବ ଗୋଟେ ଗାଁ ରେ ସମସ୍ତଙ୍କ ଘରେ ଗୋଟେ ଗୋଟେ ଆଗରେ ପାଇପ ଥିବ। ଆଉ ସେଠୁ ସମସ୍ତେ ପାଣି ବ୍ୟବହାର କରୁଛନ୍ତି। ଆଉ ବର୍ଷେ କି ଦି ବର୍ଷ ସୁଦ୍ଧା ମାନେ ସ
ଏଇଟା ଆରମ୍ଭ ହେଇଯିବ ତାହେଲେ।
ହଁ ପା
ଯେମିତି କି ସମସ୍ତଙ୍କ ଘରେ ବିଜୁଳି ପହଞ୍ଚି ପାରିଛି ସମସ୍ତ।
ହଁ ସମସ୍ତଙ୍କରେ ପାଣି ମଧ୍ୟ ପହଞ୍ଚି ପାରିବ ପ୍ରତ୍ୟେକ ଘରେ ଜଳର ଅଭାବ। ରହିବନିଁ।
ବହୁତ ବଢିଆ କଥା ଏଇଟା କହିଲେ ଆପଣ ଭଲ ଲାଗିଲା ଯେ ଆମେ ଯଦି। ପାଣିର ଅ ଅସୁବିଧା ଆମେ ବହୁତ ଏଇଠି ପାଉଛୁ ଯଦି ଆମେ ପାଣି ବି ଠିକ ସେ। ପାଇଗଲେଣି ତ ତାହେଲେ ବହୁତ ଭଲ ହବ ଆମ ମାନଙ୍କ ପାଇଁ କମେଇଲେ ଆମର ଖ ଖରା ଦିନ ବେଳକୁ ନାଇଁକି କୂଅର ଯେ ପାଣିଟା ବହୁତ କମିଯାଉଛି। କମିଗଲେ ଆମେ ଆମ ପାଖରେ ନଳକୂପ ପାଉନୁ ହେଲେ ହେ ବହୁତ ଦୂରକୁ ଯିବାକୁ ପଡୁଚି ଆଉ ଦେଖନ୍ତୁ ପୋଖରୀରୁ ତ ଆମେ ପାଣି ପିଇ ପାରିବ ନା ପୋଖରୁ ପାଣି ବହୁତ ମାନେ ଇଏ ହେଇଥାଏ। ଥାଉଛି କ ପାଇଁ ବୋଲି ସେଟା ସ୍ଥିର ହେଇକିରି ଥାଉଛି ନା ସେ ସ୍ଥିର ହେଇକି ଥାଉଛି। ଆଉ ସ୍ଥାୟୀ ଭାବରେ ଥାଉଛି କଣ ପାଇଁ ବଲେ ତାର ତ ଆଉ କିଏ ବି ସଫା କରେଇ ହେବନି ନା ସେଇଟାକୁ ଆଉ ସେଇଠି ସବୁ ଆମେ ଯଦି ବ୍ୟବହାର କରିବା
ଆଉ କେତେକ ଜାଗାରେ ଦେଖିଥିବେ ଯେଉଁମାନେ ନଦୀର ବି ପାଣି ପିଅନ୍ତି କିନ୍ତୁ ଏବେ ଆମେ ଯଦି ନଦୀ ନାଳର ପାଣି ପିଇବା କେତେ କ ଜାଗାରେ ଦେଖିଥିବେ ଟାଇଫଏଡ ରୋଗ ହଉଛି ବା ଜଳ ଯୋନିତ କେ ଏକ ରୋଗ ସଂକ୍ରାମକ ରୋଗ ମଧ୍ୟରେ ଲୋକ ପୀଡ଼ିତ ହେଉଛନ୍ତି।
ସଂକ୍ରମିତ ପାଣି ପିଇବା ଦ୍ଵାରା ହିଁ ସଂକ୍ରମିତ ରୋଗଟା ବ୍ୟା ପି ଯାଉଛି ଆଉ ସେଇଟା ଖାଲି ତାଙ୍କୁ ହିଁ ହଉନି ତା ଦ୍ଵାରା ଯେ ପାଖରେ ଯିଏ ବି ରହୁଛନ୍ତି ଆ
ହଁ ମନେକର ଜଣ କୁ ହେଲା ତାଙ୍କ ପରିବାର କୁ ହଉଛି ତାପରେ ତାଙ୍କ ସମାଜର ବା ତାଙ୍କ ସାହିରେ ଯେଉଁ ବି ଲୋକ ରହୁଛନ୍ତି। ସମସ୍ତଙ୍କୁ ହଉଛି
ହଁ ସେଥିପାଇଁ ଆମକୁ ଟିକେ ଏ ୟା ଉପରେ ଯଦି ଆମେ ସମସ୍ତେ ମିଶିକିରି ନେଲେ ହେ ହିଁ ହବ କଣ ପାଇଁ ବଲେ ଆମର ତ ଜଣକ ଘରୁ ହିଁ ଜଳ ନଷ୍ଟ ହୁ ନା ସମସ୍ତେ
ଏକ ଶପ୍ତ କଥା ସମସ୍ତଙ୍କ ଘରୁ ହଉଛି ଆଉ ସମସ୍ତେ ମିଶି ମିଳିମିଶି କି ପଦକ୍ଷେପ ନେଲେ କିଛି ନା କିଛି ଆମେ କରିପାରିବା
ହଁ ଏବେ ଦେଖନ୍ତୁ ମାନେ ମୁନିସିପାଲିଟି ତରଫରୁ ବି ଆମେ କେତେ ବି ପାଣି ଗାଡି ଆଣିପାରିବା ହଁ କି ନାଇଁ କୁହନ୍ତି ତ ଯଦି ଆମେମାନେ ସାହି ସାହି ଲୋକମାନେ ହିଁ ଯଦି କିଛି ଭାବିବା ନହିଁ ତ କିଛି ଗୋଟେ ମାଟି ଖୋଳିକିରି ତାକୁ ଯଦି ଆମେ ଏ ଯିଏ ପୋଖରୀ ଟାଇପ ର କରିକି ସେଇଟା ଯଦି ବର୍ଷ ର ପାଣି ଯାକ ରଖିପାରିବା ଆଉ ଆମ ଦିନ୍ ତାହେଲେ ସେଇଟାକୁ ତ ଆମେ ସେଇଟା ଯେତେବେଳେ ବସିଯିବ ତାର ମଇଳା ଅଂଶ ଯାକ ତାକୁ ବି ତ ଆମେ କୋଉଠି ହେଲେ ବେ ବ୍ୟବହାର କରିପାରିବା ହଠାତ୍ କି ନା ଯୋଉଟା ଯଦି ଆମର କିଛି ଦରକାର ହେଲା ହେଲେ ଆମେ ସେଇଟାକୁ ତ ଆମେ ବ୍ୟବହାର କରିପାରିବା
ହଁ ମୋର ଗୋଟେ କଥା ମନେ ପଡିଲା ଆହୁରି ବାହାର ଜାଗାରେ ନାଇଁ ଆମେ ତ ଏଇଠି କଣ କେତେଦିନ ପାଇଁ ବ୍ୟବହାର କରୁଛେ ବାହାର ଜାଗାରେ ବର୍ଷାର ଯେମିତିକି ଆମର ମେଘାଳୟ ଆମେ ଜାଣିଛେ ମେଘାଳୟର ଚେର ପୁଞ୍ଜି ବୁଏ ବର୍ଷ ହୁଏ ସେଇ ବର୍ଷା ପାଣି ସେମାନେ ରଖନ୍ତି ତା କୁ ଆହୁରି ସମାନେ ଟିକେ ଶୁଦ୍ଧ କରିଦିଅନ୍ତି। ଶୁଦ୍ଧ କଲା ପରେ ସେଇଟାକୁ ବର୍ଷ ବର୍ଷ ଧରିକି ବ୍ୟବହାର କରିପାରନ୍ତି ଆମେ କଣ ଗୋଟେ ପାଣିକୁ ରଖୁଛେ ତିନି ଚାରି ଦିନ ପାଇଁ ବ୍ୟବହାର କରିଦଉଛି କି। ଗୋଟେ ଦିନରେ ସାରି ଦଉଛି କିନ୍ତୁ ସେମାନେ ସେଇଟାକୁ ବର୍ଷ ବର୍ଷ ଧରିକି ବ୍ୟବହାର କରନ୍ତି।
ସେଇ ତ ମାନେ ସମସ୍ତଙ୍କ ଭିତରେ ତ ଭଲ ଗୁଣ ଥାଉଛି ଯେମିତିକ। କିଏ ଏବେ କହିଲେ ମେଘାଳୟରେ ବି। ଅଛି ଯେ ସେମିତି ପଦ୍ଧତିରେ ତାଙ୍କେ କରିପାରୁଛନ୍ତି ହୁଏତ ଆମେ ସେଇଟାର ଅଭାବ ରହିଛେ। ଯେ ଆମେ ସେଇଟାରେ ବ୍ୟବହାର କରିପାରୁନ ଯଦି ଆମେ ସେଇ ପଦ୍ଧତି ଟା ଶିଖି ପାରିଥାନ୍ତେ‌। ତାହେଲେ ଭଲ ହେଇଥାନ୍ତା ଆଉ ଆମେ ଯଦି ସେ ଯିଏ ବାସନ। ଉସୁମ୍ ପାଣି ଯେଲେ ଧଉଛେ ସେଇ ପାଣି ଟାକୁ ଯଦି ଆମେ ନେଇକି ଏପଟେ ଯଦି। କିଛି ଗୋଟେ ବ୍ୟବସ୍ଥା କରିକି ଗଛର ଚାରି ସାଇଡ ସେ ଗୋଲ କାଟିକ କି କଣ ବୋଲେ ସେ। ପାଣି ଧୀରେ ଧୀରେ ସିଆଡେ ବୋହିକି ଯାଇଥାନ୍ତା ଆଉ ଆମ ପାଣି। ଦରକାର ହେଇନଥାନ୍ତା ଗଛକୁ ଏତେ ଦେବାରେ ଭଲ ପାଣି ଯାକ ଯୋଉ ଯାକ।
ଗୋଟିଏ ସ୍ଥାନରେ ତୁମେ ଯଦି ବାସନ ମାଯିବା କି କଣ। ସେଇ ପାଣି ଗୁଡାକ ତଳକୁ ତଳ ହେଇକି ଶୋଷି ହେଇକି ଯାଏହେରି ଯଉଟାକ କି ଆମର ଭୂତଳ ଜଳ ଭାବରେ ସଞ୍ଚୟ ହେଇକି। କି ରହିଯାଏ ସେଇଟା ବି ବହୁତ ଭଲ ହେଇଥାଏ
ସେଇଟା ତ ହବ ତା ବାଦ ଆମେ ଯଦି ସେମିତି ହଁ।
ଆଜିକା ଲୋକମାନେ ବୁଝୁନାହାନ୍ତି ସମସ୍ତଙ୍କୁ କଂକ୍ରିଟ୍ ସମସ୍ତଙ୍କୁ ବହୁତ ଭଲ ଘର ଦରକାର। ହଉ ସେଇଟା ତ ହେଇପାରିବନି ଆଉ।
ମୁଁ ଆପଣ ଆମେ ଯଦି ମିଶିକିରି କିଛି ଗୋଟେ ପଦକ୍ଷେପ ନେବା। ତମେ କେବେ ଆସ ଆମେ ସବୁ ସାହି ଲୋକଙ୍କୁ ଡାକିକିରି କିଛି କଥା କହିବା ଏ ବିଷୟରେ ଜଣେଇବା। ତାହେଲେ ସଚେତନ କରେଇବା ବୋଲି ସେମାନେ ହଁ। ହଉ ଭ।
ର୍ତ୍ତବାନ ମଧ୍ୟ ହୋଇପାରିବା ହଁ ଧନ୍ୟବାଦ୍ ଆପଣ ସେ କଥା ହିଁ ବହୁତ ଶିଖିଲି।
ମତେ ବହୁତ ଭଲ ଲାଗିଲା ଆଉ କିଛି ଶିଖିବାକୁ ମିଳିଲା।
ହଁ ହଉ ରହୁଛି।
ଓହୋ।